ହ ମୁଁ କଲ କଲ। ହ୍ୟାଲୋ।
ହଁ କିଛି ନାହିଁ ସେ ପଛରେ ବି ସମି
ହଁ ହଁ ହଁ ହଁ ଜାଣି
ମୁଁ ଆଉ ଜାଣନି ତ ମୁଁ କଲ୍ କରିଦେଲି
ହଁ ହଁ ଚଳିବ କିଛି ନାଇଁ। ହଁ ହଁ ଭଲ କଲ ସାଙ୍ଗେ ସାଙ୍ଗେ କଲ ନହେଲେ ପୁଣି ଆଉ ଟିକେ ଉପରେ କରିଥିଲେ ଯଦି ଦେଖେଇଥାନ୍ତା ବିଜି
ମୁଁ କହିଲି ଟ୍ରାଏ କରିଦେଇ ଦେଖିଆ।
ତମର ଏଇ ଗୋଟେ କଲ ପରେ ତ କମ୍ପ୍ଲିଟ ହେଇଯିବ ଆଉ।
ହଁ କମିଟି କଁ ହବ କେଜାଣି ମୁଁ ଭାବୁଛି
ନାଇଁ ନାଇଁ ହେଇଯିବ ଦେଖିବ ତମେ ତ ସବୁ କମ୍ପ୍ଲିଟ୍ କରିଦେଲେ ହବନି କଣ ପାଇଁ।
ହଁ କଁ କହୁଥିଲୁ ମୁଁ ଯେକେନ୍ ଯାଏ ଅଛି ବୟସ ଲିମିଟ ଯେବେ ଯାଏ ଅଛି ତାହେଲେ ଆମେ କଣ ପାଇଁ ଏକ୍ଜାମ ନଦବା।
ହଁ ସେଇଆ।
ନିଜେ ଖାଲି ଏମ ଦେଲେ ହବନି ଆମେ ନିଜେ ପଢିକି ଏଜାମ ଦବା ଦରକାର ଖାଲି ଯୋଉମାନେ ଅଧ ପିଲା ବି ଅଛନ୍ତି। ପଢୁନାହାନ୍ତି ଖାଲି ପକେଇ ଦଉଚନ୍ତି ଏକ ଦିନ କାଳେ ବାଜିଯିବ କି। ଭଲ ବିିଥାଏ ସେମାନଙ୍କର ବି ଭଲ ବି ବାଜି ଯାଉଚି।
ହଁ ସେ ଗୋଟେ ଗୋଟେ ଲକ୍ ମାନେ ସେଇଆ ପା ମାନେ ଏମତି ହେଲେ ଦୁଃଖ ଲାଗିବନି ମାନେ ଆମେ ଏତେ କଷ୍ଟ କରିକି ଇଏ କରୁଚୁ।
କଷ୍ଟ କରି କରି କିଛି ନାଇଁ। ସେ କଷ୍ଟ ନକରିକି ବି ତାଙ୍କୁ ବି ମିଳିଯାଉଚି ସେଇଟା ବୋହୁତ ବାଧେ।
ହଁ। ହୋଉ ଆମେ ତ ଏମତି ଚା ଚାଲିଚି ଆଉ। ସମସ୍ତେ ତ ସେଇ କମ୍ପିଟିଭ କମ୍ପିଟିଭ ଦେଖିଲା ବେଳକୁ ସିଟ୍ ନାହିଁ।
ହୁଁ ଗମେଣ୍ଟ ବହୁତ କମ ସିଟ ବାହାର କରୁଚି ପୋଷ୍ଟ
ହଁ ହଁ।
ତମର କୋଉଠି ତମରତ ତାପରେ କୋ କ କରିଦଉଚି। ନାଇଣ୍ଟି ପରସେଣ୍ଟ କି ଏଇଟି ପ୍ପର୍ସେଣ୍ଟ ସାଟ୍ ବିକ୍ରି କରିଦଉଛି ଆଉ ଜଉ ଟେନ୍ ପର୍ସେଣ୍ଟ ଟୁ ଟୋଣ୍ଟି ପର୍ଶେଣ୍ଟ କଣ କହିଲା ତା ପରେ ପିଲା ବାଡିଆ ପିଟା ଗୋଟେ ପୋଷ୍ଟ ଥାଏ ଡ୍ୟୁନର ତିନିହ ଅଡଷଠି ଟା।
ହଁ।
ପିଲା ପକେଇଛନ୍ତି ଆଠ ଲକ୍ଷ ନା ପନ୍ଦର ଲକ୍ଷ ନ କଣତି କଣ? ପୂରେ ଲକ୍ଷ ଦି ଲକ୍ଷ ନୁହଁ ତିନି ଲକ୍ଷ ନା ଆଠ ଲକ୍ଷ। ନାଇଁ ତିନିିଲକ୍ଷ ନୁହଁ ଅଧିକ ଆଠ ଲକ୍ଷ ନା କଣ ଏମିତି କଣ ପିଲା ପକେଇଚନ୍ତି। ଆଠ ଲକ୍ଷ୍ୟ ନା ପନ୍ଦର ଲକ୍ଷ କଣ କିନ୍ତୁ ମନେ ପୁଡୁନି ମୋତେ ଲାଗୁଛି ପନ୍ଦର ଲକ୍ଷ କେତୋ ହଜାରେ ଏମିତି କଣ ଥିଲା। ବୁଝେ
ହଁ ହଁ।
ଆଉ ତିନି ସାଢେ ସପ୍ତାଏ ହେଇଯିବ ସେ ପୁଣି ଗମେ ମାନେ ଓଡିଶା ଗମେଣ୍ଟର ଦେଖିବାକୁ ଗଲେ ସେଟ୍ରଲ ଗମେଣ୍ଟରେ କିଛି ହୋଉନଥିବ କିଏ କହିବ। ହୋଉଚି ତ କିନ୍ତୁ ଏଇଆ ଅଧିକ ସାମ୍ନାକୁ ଆସୁନି ସେ ତାଙ୍କ ଭିତରେ ଗୁପ୍ତରେ ରହିଯାଉଚି। ହୁଁ ହୁଁ ହୁଁ। ବେ କିିଲା ଏଇସବୁରେ କମ୍ପିଟି କମ୍ପିଟିସନ୍ ଯୋଗୁ ବୋହୁତ ହୋଉଛି। ସେଟାବି ତାସହିତ ହଁଁ ହଁ। ଯୋଉ ଟା ବିକି କେଟା ଆଉ ଉଁ ଏ ଯୋଉ ଯୋଉ ପଢ଼ୁଚୁ ଘରେ ରହିକି। ଆମ ଠାରୁବି ପିଲା ବୋହୁତ ଅଧିକ ପରିଶ୍ରମ କରିଚନ୍ତି ରାତି ଅନିଦ୍ରା ହେଇକି ପାଠ ପଢୁଚନ୍ତି।
ଆଉ କଣ? ସେ ପୁଣି ପିଲା ସବୁ ପିଲା ସବୁ ବହୁତ କଷ୍ଟ କରୁଛନ୍ତି। ମାନେ ପିଲା ସବୁ ନିଜ ଖାଇବା ପଇସା ରଖିକି ବହି କିଣିବେ ବୋଲି
ମୁଁ ଜ ଭ ଆମେ କି ଭଣ୍ଡା ତୁମେ ଅଛି? ଭଲରେ ଖାଉଛି ଆରାମସେ ମନ ନହେଲା ଆଜି ପାଠ ପଢ଼ିବାକୁ ଦେହ ବି ଶୋଇ ପଡୁଛି। ଏ ଯାହା ବି କରୁଛ କି ଘରେ ଅଛି ମାନେ ହ ମା ଆଣିକି ଖାଇବାକୁ ଦବ, ମା ଇଏ କରିଦବ ସିଏ କରିଦବ ପଢ଼ୁଛି ତୁ ସେମାନେ ଆଉ ମା ଡାକିବନି। ହ କଷ୍ଟେ ମଷ୍ଟେ ମରି ମରି ପଡ଼ି କରୁ ପଛି କେ ଡାକିବନି ମୋ ପିଲା ଟା ପାଠ ପଢୁଥିବ। ସେ କଣ ସେଠି ନିଜର ନିତ୍ୟକ୍ରମ ନିଜେ କଲେ ଖାଇବେ ପିଇବେ। ପୁଣି ରାତି ଅନିଦ୍ରା ହେଇକି ବସିକି ପାଠ ପଢୁଛନ୍ତି।
ଆମେ ସିନା ଭାବିବା କି ଆମ ଏମିତି କାଇଁ ହେଲା ଆମ ଜୀବନ ଟା ଇଏ ସି କିନ୍ତୁ ଆମ ଠାରୁ ବହୁତ ଇଏରେ ବହୁତ କଷ୍ଟରେ ବହୁତ
ବହୁତ କଷ୍ଟ। ଏ ଭା ଏଇ ଯୋଉ କରପସନ ହେଉଛି ସେମାନେ ଆମକୁ କେତେ କଷ୍ଟ ଲାଗୁ ସେମାନେ କେତେ କଷ୍ଟ ନ ଲାଗୁଥିବ।
ସେଇ ଆ ସେମାନେ ପୁଣି ଖାଇବା ଖାଇବେନି ପଇସା ବଞ୍ଚେଇକି ରଖିବେ ଏଜାମ ଫିସ୍ ଫର୍ମ ଭରିବାକୁ ଆଉ ବ ପାଠ ହଁ ବହି ବହି ଇଏ କରିବାକୁ
ଏ ଫର୍ମ ପଇସା ପୁଣି କୋଉ ଦିନ କହୁଛନ୍ତି ରିଟର୍ଣ ଆସିବ। ମୋର ଆଜି କୌଣସି ଗୋଟେ ପଇସା ବି ରିଟର୍ଣ ଆସିନି।
ହଁ ହୋ
ପଇସା ଆା ନଁ ଯୋଉଟା ଗଲା ସେ ମୁଁ ସେ ଏବେ କଣ କରୁଛି ଫୋନ୍ ରେ ଫର୍ମ ପକେଇ ଦଉଛି। ମୁଁ ଯ ସେଇ ଯୋଉ ଶହେ ଟଙ୍କା ନେଇଥାନ୍ତା। ଜନ ସେବା ତ ସେତିକି ତ ଆଟ୍ ବଞ୍ଚିଯିବ। ସେ ଯୋଉଟା ନବା କଥା ବ ସେତିକି ନେଇଯାଆନ୍ତୁ? ଗଭର୍ଣ୍ଣମେଣ୍ଟ ଯା ନଉ ନେଇଯାଉ ଜନ ବା କେନ୍ଦ୍ରକୁ ଆଉ ଦେବିନି। ନିଜେ ଫର୍ମ ପକେଇଦେବି।
ହଁ ସେଇଟା ତ ଭଲ କଥା। ଫୋନ୍ ରେ ତ ଆଜିକାଲି ସବୁ ହେଲାଣି ସମସ୍ତେ ତ ଜାଣିଗଲେଣି କେମିତି କଣ ହବ?
ଜନସେବା କେନ୍ଦ୍ର ଯୋଉମାନେ ଜାଣିନାହାନ୍ତି?
ଅଛି ମୁଁ ପଳେଇ ଯାଏ। ଜନସେବା କେନ୍ଦ୍ରରେ ପକେଇବା ପାଇଁ କା। ମୁଁ ଆଉ ଯାଉନି। ଏଇଠି ଇଏ କରିଦଉଚି।
ହଁ ଭଲ ନା? ସେତିକି ପଇସା ତ ବଞ୍ଚୁଚି ଏଠି ଆଟଲିଷ୍ଟ ଟଙ୍କା ଟାର ମୂଲ୍ୟ ବା କେତେ?
ଆଉ
ହଁ
ଟ ଏଇ ର ମୂଲ୍ୟ ନଅ ଟଙ୍କା ଆମ ପାଖେ ଯଦି ଏଛି ଟଙ୍କା ଟା ମିଶିଲେ ଦ ଗୋଟେ ଦଶ ଟଙ୍କାର କିଛି ଗୋଟେ ଜିନିଷ କିଣିବାକୁ ଇଚ୍ଛାଅଛି। ଆମ ପାଖେ ନ ଟଙ୍କା ଅଛି ସେ ଟଙ୍କାଟେ ଏ ଯୁଗୁରୁ ବି ଆମେ କିଣି ପାରୁନିହିଁ।
ସେଇଆ।
ଚଟଣି। ଇଏ କି ଆମ ଘରେ। ବେଶି ମାର୍କ ର ମୂଲ୍ୟ ବି ଏବେବି କିଛି ବି ନୁହଁ ପଏଣ୍ଟ ମାର୍କ ର ବି ମୂଲ୍ୟ ବହୁତ ଅଧିକ। ସେମିତି ଟଙ୍କାଟେ ର ମୂଲ୍ୟ ବି ବହୁତ ଅଧିକ।
ସବୁ ଛୋଟ ଛୋଟ ଜିନିଷ ଯାହାବି ଅଛି ସବୁର ମୂଲ୍ୟ ଅଛି କି। ମାନେ ବହୁତ ମୂଲ୍ୟ ଅଛି।
ଏ ଜୀବନରେ ଯେକୌଣସି ଜିନିଷର ମୂଲ୍ୟ ନାହିଁ ବୋଲି ଇ ମାନେ ନାହିଁ। ପ୍ରତେକ ଏଇ ଜିନିଷରୁ କୌଣସି ନା କୌଣସି କାର୍ଯ୍ୟରେ ତ ଲାଗୁଛି ନା।
ହଁ।
ବିଶ ଚଉଷ ଦିବର୍ଷ।
ତିନି ବର୍ଷ, ତିନି ବର୍ଷ। ତ ଚାରି ବର୍ଷ ବି ଅଛି ଏଣୁ ମୁଁ ତିନି ବର୍ଷ କରିବି।
ତିନି ବର୍ଷ ଦି ବର୍ଷ। କି ବର୍ଷେ ହେଇଛି ତା ଭିତରେ ଏକ୍ଜାମ ଦବ।
ହଁ ମୁଁ ଏଇ ବର୍ଷ ହିଁ ପଢା ପଢି ଷ୍ଟାର୍ଟ କରି ମାନେ ଏବେ। ଆରମାସ ଠାରୁ ତ କ୍ଲାସ ଷ୍ଟାର୍ଟ ହେଇଯିବ।
ହ
ତ ସେବେଠାରୁ ପଢା ପଢି କଲେ ପକେଇବି ତାପରେ ଆଉ ଏଜାମ ଟାଇମ୍ ହେଲେ। ପକେଇ ଦିଏ।
ଆସିବ କି? ହଁ ମୋର ପଢା ଟା ମାନେ ନାଇଣ୍ଟି ପରସେଣ୍ଟ କଭର ହେଇଗଲାଣି।
ଆ ହଁ ହଁ।
ଥାପିବୁ ଆଉ।
ତାପରେ ବି କୋଶ୍ଚିନ୍ ଟା ଜାଣ ମୁ ମୁଁ ହେଇଥିଲି ବି ଆର ବର୍ଷ ମାନେ ଏ ଏ ଗୋଟେ ବର୍ଷ ଆଗ ଭଲସେ ପ୍ରିପେୟାର ହେଇଥାନ୍ତି। ଆଉ ବର୍ଷ ତା ପର ବର୍ଷ ଦେଇଥାନ୍ତି କିନ୍ତୁ କାହିଁକି ସେମିତି ହେଲେ ଏ ବର୍ଷର ମାନେ କୋଶ୍ଚିନ ଟା ତ ଜାଣିବି କେମିତି କଣ ଜାଣିବି। ହଉ କି ନ ହଉ ହଁ।
ଏବେ, ଏବେ। ମତେ ବି ବାପା ସବୁବେଳେ ସେଇ କଥା କୁହନ୍ତି, ତମେ ଯୋଉ କଥା କହୁଛ। ହଉ କି ନ ହଉ ଆଣ୍ଟେମଣ୍ଟେ କର ଏଗଜାମ ଦେ ଯାହା ହବ ଏ
ସେତିକି ପ୍ୟାରେଣ୍ଟସ୍ଙ୍ ଙ୍କ ସପୋର୍ଟ ଅଛି।
ମୋତ ବେଳେବେଳେ ହଁ ବିଶେଷ କାନ୍ଦଲାଗେ ମୋ ପାଇଁ ଏତେ କଷ୍ଟ କରିଥିଲି ମୋ ବାପା ମା ଦେଖିଲ ବେଳୁ ମୁଁ କି କିଛି କରିପାରୁନି ତ।
ହଁ ସେଇଟା ମତେ ବି ଲାଗେ ସେଇଟା ସବୁ ଷ୍ଟୁଡେଣ୍ଟ ମାନେ ଯୋଉମାନେ କଷ୍ଟ କରୁଛନ୍ତି।
ପଡ଼ିଥାଉ। ମାନେ ଏକା ଏଇ ଏତେ ଏକାଠି ହେଇନେ କି ମାନେ କହିବେିନି କି ମୁଁ ଯିବିନି ଆଉ କେ ଯାଉ କି କଣ। ନା ମୁଁ ଯିବି ତୋ ସହିତ ମୁଁ ଯିବି ମୁଁ ମୋର ମାନେ ଉ ଏଜାମ୍ ହଲ୍ ରେ ମନେ ପଡୁଛି ଯେଉଁ ସ ଏଜାମ ଦବା ପୂର୍ବ ରୁ ଯୋଉ ବସ୍ତୁ ମୁଁ ସବୁବେଳେ ଭାବୁଥିବି। ମୁଁ ଆସିକି ଏସି ରୁମ ଭିତରେ ବସିଗଲେ ଏକ୍ଜାମ ଦଉଛିି, ମୋ ବାପା ସେଠି ଖରାରେ ବସିଥିବେ। ଆଉ ଠାକୁରଙ୍କୁ ଡାକୁଥିବେ ପ୍ରଭୁ ଏଇଥରକ କ ହେଇଯାଉ ଆଉ କେତେ କଷ୍ଟ କରୁଛନ୍ତି ମୋ ବାପା ମୋ ପାଇଁ। ମାନେ ହେଇଯାଉ ଦେଖିଲା ବେଳକୁ
ପାଦ ମାନେ କଣ କହିଲ ମୋ ପୁଅ ମ ମାନେ ଏଇଟା ସତ କଥା ଏଇଟା ମୁଁ ବି ଫିଲ୍ କରି ସେ ତମେ ଯୋଉ କଥାଟା କହିଲ ମୁଁ ମାନେ କ୍ଲାସ ବି କରିବାକୁ ଯିବି କଲେଜ ରେ ହେଲା, ବାପା ମତେ ଛା ଛାଡିବାକୁ ଯିବେ ଏ ପୁଣି ଆଣିବାକୁ ଯି ବେ ମାନେ ପୁଣି ଆସିକି ପୁଣି ଆଣିବାକୁ ଯିବେ ରହି ତ ପାରିବେନି ନାଁ ଏ ତେ ସମୟ ପୁଣି ଆଇଲା ବେଳେ ଯିବେ। ଖରା ହଉ ବର୍ଷା ହଉ କି ମୋ ପାଇଁ ଖରା ବର୍ଷା ପୁଣି ସଇକି ମୁଁ ଆଉ ଯଦି ସେତିକି ତାଙ୍କ ପାଇଁ କରିବିନି ଆଉ ତାହେଲେ କଣ ରହିବ ମୁଁ ସେଇଥିପାଇଁ ସେଇ ସେଇ ହିସାବରେ କଷ୍ଟ କରିବାକୁ ପଡିବ ଆଉ।
ହୁଁ ମଦୁଆ କେମିତି କରିକି ଦେଖଇ ଦବା।
ସେଇଆ ଟାଇମ ତ ଲାଗିବ। ପେସେନ୍ସ ଥିବା ମାନେ ଧର୍ଯ୍ୟ ରଖ ଆଉ ନିଜର ବେଷ୍ଟ ଦିଅ ତାପରେ ଛାଡିଦିଅ।
ହଁ କଷ୍ଟ କରିବାକୁ କିନ୍ତୁ ପଡିବ ନ କଷ୍ଟ କରି ଖାଲି ଫଳ କୁ ଆଶା ରଖିଲେ କଣ ହବ କି? କିଛି ଲାଭ ନାହିଁ, କଷ୍ଟ କରିବାକୁ ପଡୁ ଭଗବାନ ଯାହା ଦେଖିବା କଥା ଭଗବାନ ଦେଖୁଛନ୍ତି। ଦେଖୁଥିବେ ତ ହଁ ଇଏ ଏତେ କଷ୍ଟ କରୁଛି ଦିନେ ନା ଦିନେ କୋଉଠି ନା କୋଉଠି ହଉ ଛୋଟ ହଉ ବଡ ହଉ ଯାହାବି ହଉ ଯାହା ବି ହେଲେ ଚଳିବ କିନ୍ତୁ ଦରକାର।
ହୁଁ।
ସବୁ ଦରକାର।
ଉଠି କଂ।
ମୁଁ କହିଲି ଭଗବାନଙ୍କ ଆଶିର୍ବାଦ ଦରକାର, ଲକ୍ ଦରକାର, କଷ୍ଟ ଦରକାର ସବୁ ମିଶ ଶିଲି ମୁ ହେଇପାରିବ ଆମେ କହିଆ ଖାଲି କଷ୍ଟ କରିଦଉଛେ ହେଇଯିବ।
ହଁ ନାଇଁ। ଆମ ହାତରେ ବି କିଛି ନାହିଁ।
ହଁ।
ହୁଁ। ବାହାରେ କେଡେ ଜୋରରେ ପବନ ଦଉଛି।
ହଁ ତମେ କଣ ଘର ଭିତରେ ଅଛ ନାଁ କଣ?
ହଁ ମୁଁ ଘର ଭିତରେ ଅଛି ବ ମାନେ ଝରକା ବାଟେ ପବନ ଟା ଆସୁଛି ତ।
ହଁ ହ ହଁ ବାହାରେ ତ ବଢିଆ ପବନ୍ ଦଉଛି।
ହଁ ଜୋଉ ରେଟ ରେ ଏକାଥରେ ଯେମିତି ବର୍ଷା ବର୍ଷା ହବ କି କଣ ପୁଣି ରାତିରେ।
ନାଁ ବର୍ଷା ଆଉ ହବନି। ଆକାଶଟା ଟିକେ ଟିକେ ଫର୍ଚ୍ଚା ହେଲାଣି। ହଁ ସକାଳ ଆଉ ଉଠିବାକୁ ଇଚ୍ଛା ହଉନି।
ମୋର ଶୂନ୍ ମୋ ମୋର ତ କାଲି ହିଁ ଷ୍ଟାର୍ଟ ହେଲା କଲ ହେଲା। ମତେ ସିଏ କହିଲେ କି ଆଉ, ସାଢେ ପାଞ୍ଚଟା ରୁ ତୁ ଉଠିକି କଲ୍ କର କାରଣ ବାରଟା ବେଳେ ସରିଯିବ ନାଁ ଦିନ ବାରଟାରେ। ତଳେ ମତେ ସାଢେ ପାଞ୍ଚଟା ମୁଁ
ସ ଗତଦଲା
ନାଇଁ ଶୁଣୁନ ଶୁଣୁନ କଣ ହେଇଛି? ନାଇଁ ସିଏ କଣ କହିଥିଲେ ସିଏ କହିଲେ ତୋର ତ ସରିନି ଆଉ କଥା ହବାକୁ ତ ପଡିବ। ତାପରେ ମୁଁ କଣ କହିଲି ନା ମୁଁ କହିଲି ମୁଁ କହିଲି ହଉ ମୁଁ ଉଠିଯିବି ଆଉ ସାଢେ ସାତ ସାଢେ ପାଞ୍ଚଟାରେ ଆଉ। ତାପରେ ଦେଖିଲା ବେଳେ ଯୋଉ ବର୍ଷା ହେଲା, ମୁଁ ମୁଁ ତ ଘରେ ମା ବାପାଙ୍କୁ କହିକି ଶୋଇଥିଲି ମତେ ଟିକେ ଡାକିଦବ ବୋଲି, ସିଏ ମତେ ଗଲା ସାଢେ ପାଞ୍ଚଟାରେ ଡାକି ଛଅଟାରେ ଡାକି, ସାଢେ ଛଅଟାରେ ଡାକି ଉଠିଲି ମୁଁ ସାତଟା ବେଳେ ମୁଁ ମୁଁ ମୁଁ ପୁଣି ଉଠୁ ନଥିଲି। ମତେ କହିଲେ ଆରେ ତୋର ବା କଲ୍ ଅଛି ଏତେ ସାରା ପୁଣି ଉଠୁନୁ କରିବୁ। ତାପରେ ଯାଇକି ମୁଁ ଉଠିଲି ସେଇଠୁ କଲ କଲି। ହଉଠୁ ହେମି ତି ସେମିତି କଲ ଗଲା ବସିକି କରୁଛି। ଦଶଟା ଦଶଟା ନା ଦଶଟା ପରେ ହେଲାଣି ସେମିତି ଗଲା କରୁଛି ଖାଇବା ପିଇବା ନାଇଁ ବ୍ରସ କର ନାଇଁ ହଉଉ ଠୁ ମୁଁ ସେଠୁ କହିଲି ମୁଁ ଆଗ ବ୍ରଶ କରିକି ଫ୍ରେଶ ହେଇଯାଏ, ତାପରେ ଯାଇକି କଲ୍ କରିବି ତାପରେ ବସିକି କଲି କଲି, କରୁଚି ତ ଗଲା ଖରାବେଳ ଠାରୁ ଗଲା କରୁଛି ଆଉ। ଲଗାତାର ଗଲା ଚାଲିଛି ଆଉ,
ଆଉ।
କହ
ଉଁ ହୁଁ।
ହଁ ପା ମାନେ ଗପୁଚି ଗଲା ଗପୁଚି ମାନେ
ଆଜି ଗୋଟେ ଦିନ ଟା ଗପି ଯାଅ କାଲି ଗୋଟେ ଦିନଟା ପଛେ ଶୋଇ ପଡିବ ହଁ।
ହଁ ନାଇଁ ଶୋଇବିନି ଏଇ ଗପି ଗପି ମାନେ ଏତେ ଅଭ୍ୟାସ ନାହିଁ ନା ମୁଁ ଏତେ ଗପାଗପି କରେନି।
ହ ମୁଣ୍ଡ ଉପରେ ପ୍ରେସର ଟା ପଡିବ ସେଯୋଗୁ